ହେଲୋ, ହ୍ୟାଲୋ ମୋ କଥା ଶୁଭୁଛି? ହ୍ୟାଲୋ ମୋ କଥା ଶୁଭୁଛି? ଆପଣ ଛାତକୁ ଯାଉଁନାହାନ୍ତି ନ ହେଲେ ହ୍ୟାଲୋ ମୋ କଥା ଶୁଭିଲା? କଣ କରୁଛନ୍ତି? ହ୍ୟାଲୋ।
ରହିଥ
ହ୍ୟାଲୋ। ଖାଲି କଣ କରୁଛନ୍ତି କଣ? ହ୍ୟାଲୋ।
ମୁଁ ଶୋଇକି ବସିଛିି।
ହଁ ପୁଅ ଶୋଇ ପଇଁଲାଣି?
କଣ କହିଲେ?
ପୁଅ ଶୋଇ ପଇଲେଣି? ମୁଁ କହିଁଲି ପୁଅ ଶୋଇ ପଇଁଲେଣି ହଁ ହଁ ଆଉ ମାଉସୀ ହେକା କଣ କରୁଛନ୍ତି? ମୁଁ କହିଲି ମାଉସୀ ହେକା କଣ କରୁଛନ୍ତି?
ସେ ସବୁ ଉଁ ଖାଇ ପିଇକି ସିଏ ଉଁ ବୋଉ ବି ସେଠିଁ ଶୋଇପଇଲେଣି
ହୁଁ ଉଁ ହଁ କୁହନ୍ତୁ?
ଆଉ କଣ ଖାଇଲେ?
ତମେ କଣ କରୁଥିଲ?
ନାଇଁ ମୁଁ ସେଠେ ଟିକେ ବସିଥିଲୁ ଆଉ କଣ କରିବୁ?
ହଁ ଆଉ
ଆପଣଙ୍କ ନେଟୱାର୍କ ପାଉନି ଜମାରୁ ବାହାରକୁ ଟିକେ ଯାଉଁନାହାନ୍ତି?
ହାଲୋ ଅଛି।
ବାହାରେ ଅଛି ତଥାପି ନେଟୱାର୍କ ପ୍ରୋବ୍ଲେମ୍ ବର୍ଷା ହେଉଛି?
ନାଇଁ ବର୍ଷା ହଉନାଇଁ ଖରାଅଛି ହେଲେ ହେମ ଆମର ଏଠିଁ ନେଟୱାର୍କ ପ୍ରୋବ୍ଲେମ୍ ହଉଛି।
ହଁ ହଁ ସେଇଥିପାଇଁ କିଛି କଥା ଶୁବୁନି
ହଁ। ଆଉଁ ଆପଣ ଏବେ କଣ କରୁଥିଲେ?
ହୁଁ ଆମେ ଏଇଠିଁ ବସିଛୁ ଆଉ କଣ କରିବୁ?
ହୁଁ ହୁଁ। ଖାଇ ପିଇକି ବସିଥିବେ ଆଉ?
ହୁଁଉଁ ଖାଇପିଇକି ବସିଛୁ ଆଉଁ କଣ କରିବୁ ମେଘ ଆସିଲାଣି ନାଁ
ହୁଁ।
ମେଘ ତ ଆସିଲେ ବର୍ଷା ନିହାତି ହବ। ତାପରେ ଘଡଘଡି ବିଜୁଳି ତା ପରେ ଲାଇନ କଟିଲା ଏଇ ପ୍ରୋବ୍ଲେମ୍ ତ ଖାଲି ଆଉଁ କଣ ହବ ବର୍ଷା କେତେଜୋରେ ଲାଇନ ଲାଇନ୍ କଟୁନି?
ନାଁଇ ଇଆଡେ ଖସଁ
ହ୍ୟାଲୋ।
ହଁ।
ହଁ କୁହନ୍ତୁ?
ଖାଲି ପବନ ଟିକେ ହେଲେ ତ ଲାଇନ୍ କଟିଲା ଆଉ।
ହଁ ମୁଁ ଭାବିଲି ଆମରି ଇଆଡେ କଟୁଚି ନା କଣ ସିଆଡେ ଟାଉନ୍ ତ।
ହାଲ କଥା ତମର ବି କଟୁଚି।
ହଁ ନେଟୱାର୍ ଟୋଟାଲ୍ ପାଉନି। ତମର ଖାଲି ଘଡ୍ର ଘଟର ହଉଛି।
ଆମ ରୋଡ୍ ସାଇଡ୍ ଘର ନା ସେଥିପାଇଁ ଗାଡି ଫାଡି ସାଉଣ୍ଡ୍ ତ ହବା କଥା ହିଁ ହବ।
ହଁ ନାଇଁ ଆମର ଠିକ୍ ଅଛି।
ହୁଁ।
ଆ ହାଉ।
ଛୁଆ ସ୍କୁଲ୍
ଆଉ ରଜ ଆଡେ ଘରକୁ ଯାଇନାହାନ୍ତି ନା ଝିଅ ଆସିନି ସେ ପୁଅ ଆସ୍ଚି ସଇଲେଇଁ।
ଏ ହଁ ହଁ ନାଇଁ ରଜକୁ ଯାଇନି ନାଇଁ ଘରକୁ ଯାଇନି। ଯିବି ଆଜି ଆ ଘରକୁ ଯିବି ମୋ ମାଙ୍କର ବସିକିୟା ତ।
ହୁଁ ହୁଁ ଆଉ ଦୋଳି ହେଇକା କେନ୍ତି ଖେଳିଲ?
ରଜ୍ ରେ ଦୋଳି କଣ ଖେଳିବୁ। ତ ପୁଅ ଯୋଉ ଦୁଷ୍ଟ ମୋର।
ଆ ହଁ ପିଠା ପଣା କର୍ଥିବେ?
ଆଉ ପି ହଁ ପିଠା ପଣା ହେଲା। ଆଉ ହଁ ହଁ ହଜ ପାନ ଖାଇବିନି।
ରାଜପାନରେ କଣ କଣ ପଡ଼େ?
ରଜପାନରେ ଏଇ ଯଉ ଇଏ ପଡ଼ିବ ଯଉ ଚେରି ପଡିବ ଆଉ ନଡିଆ ଯଉ ଶୁଖିଲା ନଡିଆ ଆଉ ଯଉ ସେଉ ଯଉଁ ସେଉ। ଆଉ ସେ ଯଉ ଟୁୁୁଟୁ ସୁଇଟି ଏନ୍ତି ସବୁ ପଡ଼ିବ ଆଉ।
ବଢ଼ିଆ ଲାଗେ ନା?
ହଁ।
ହଁ ଆମ ଆଡେ ବି ରଜପାନ ହଁ ଯାଇଥିଲୁ କଟକ୍ ଯାଇଥିଲୁ ବୁଲାବୁଲି କରିକି ଆସିଲୁ। ତାପରେ ସେଥିରେ ଆହୁରି ଦିଦି ଘରକୁ ଯାଇଥିଲୁ। ଏମ୍ତି ସବୁଆଡେ ବୁଲାବୁଲି କରିକି ଆସ୍ଛୁ ଆଉ।
ଏବେ ତ ସବୁ
ସେ ବହୁତୁ ହଁ ଆମ ଆଡେ ବି ଦୋଳି ଫୋଳି ଖେଳୁଛନ୍ତି। ହଁ। ରାଜ ମହୋତ୍ସବ ହଉଛି ପିଲାମାନେ ବି ଗଲେ ଖେଳିବା ପାଇଁ।
ହୁଁ।
ରଜ ମୋହସ୍ଚବ ରେ ତ ବହୁତୁ ବଢିଆ ଆମ ଆଡେ ଆମ ଆଡେ ପିଠା ପଣା ହ ଚି ପାନ ଖାଉଚତି ସବୁ ଆଉ କଣ କରିଆ। ପିଠା ବି ହୁଏନା ପୋଡ଼ ପିଠା ଆଡେ ସୁଜି କା କେରା ମଣ୍ଡା ପିଠା ଏମ୍ତି ସବୁ ହୁଏ ଆଉ ତମ ଆଡେ ହୁଏନି?
ହଁ ହୁଏ।
ହଁ
ମତେ ଏଇ ଯୋଉ ଏ ସୁଜି କାକରା ଆସେ ମଣ୍ଡା ପିଠା ଆସେନି ସିଏ ବୋଉ କରନ୍ତି
ମଣ୍ଡା ପିଠାରେ କଣ ଅଛି ମଣ୍ଡା ପିଠା ତ ଚାଉଳ ସେରେ ଆଣିବ ତାକୁ ଚୁନା କରିଦବ ଚୁନା କରିକି ତାକୁ ଜନ୍ତିଦବ ଯେମିନ୍ତି ଆରିସା ମାନେ କାକାରା ପାଇଁ କରୁଛ
କିଛି ନାଇଁ ମତେ ଯୋମିତି ସେ ଯୋଉ ଗଢ଼ି ଟା ଗଢ଼ି ଆସେନି
ହଁ ଶୁଖିଲା କରିଥିଲେ ବଢିଆରେ ଗଢ଼ି ହେଇଯିବ କିନ୍ତୁ ଶୁଖିଲା ନ କରିଥି ଲେ ହାତରେ ଲାଗିଯିବ ପଚ ପଚ ହେଇକି କିନ୍ତୁ ସେଇଟା ବହୁତ ଟେଷ୍ଟେ ନା
ହଁ
ମାଉସୀ କରନ୍ତି ତମେ କୋଉ ପିଠା କର
ମୁ ଏଇ ଚକୁଳିଆ ଘରିକା କରିଦେବି ଇଟଲିି କରିଦେବି କାକେରା କରିଦେବି
ହୁଁ କୋଉ କାକେରା ସାଧା କାକେରା
ହଁ ସାଧା
ହୁଁ ହୁଁ ହଁ ଆମ ଆଡେ ବି ସାଧା ପିଠା ହୁଏ କାକେରା ହୁଏ ସବୁ କରିଲେ ଜାଣିଲେ ସବୁଟା ଆ ସିବ ଆଉ ହାଲୋ ହାଲୋ ହାଲୋ ମୋ କଥା ସୁବୁଚି ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ମୋ କଥା ଶୁଭୁନି ନେଟୱାର୍କ ପାଉନିନା ଜମା ଶୁଭୁନି ବି ତମ କଥା ମ ତେ ଶୁଭୁନି ମୋ କଥା ତୁମକୁ ଶୁଭୁନି ହାଲୋ ମୋ କଥା ଶୁଭୁଛି ହାଲୋ ହାଲୋ ଦିଦି ମୋ କଥା ଶୁଭୁନି ଆପଣଙ୍କୁ ହାଲୋ ହାଲୋ